ଉଁ?
ଆଜ୍ଞା ମ୍ୟାଡାମ କୁହନ୍ତୁ? ଏଇଠି ବ ଏଇଠି ବସିଥିଲି ଆଉ ଆପଣ?
ହୁଁ ମୁଁ ବି ଏଠି ବସିଥିଲି। ପୁଅ ଏବେ ସ୍କୁଲରୁୁ ଆସିଲା। ତାକୁ ଖାଇବାକୁ ଦେଇକି, ସିଏ ତାର ବସିକି ପାଠ କରୁଛି। ମୁଁ ଏଠି ବସିକି ପ୍ୟାଣ୍ଟ ସାର୍ଟ ସବୁ ଆଇରନ୍ କରୁଛି।
ପାଗ କଣ କେମତି ତମ ଆଡେ ସବୁ ଦେଇଛିି?
ଆ ଏପଟେ ପୁରା କାଉଁଳିଆ କରି ରଖିଛି। ବର୍ଷା ହବାର ଅଛି ବୋଧେ ଆଉ। ଖରା ତ ନାହିଁ। ଆପଣଙ୍କ ସେଇ? ଆଡ଼େ?
ଆମର କାଲି ବର୍ଷା ହେଇଯାଇଥିଲା। ଦିନ ସାରା ଖରା ହେଲା। ରାତି ସେଥିରେ ବର୍ଷା ସନ୍ଧ୍ୟାବେଳକୁ ମାନେ ତିନଟା ସାଢ଼େ ତିନଟା ବେଳକୁ ବର୍ଷା ହେଇଛି। ମାନେ ଏତେ ବି ନୁହେଁ। ଅଳ୍ପ କି ହେଇଛି। ଆଜି ସକାଳ ପୁରା କାଳିଆ କରିଦେଇଥିଲା। ପୁଣି ତାପରେ ଖରା। ପୁଣି ଏବେ ପୁରା କାଳିଆ ପାଗ କରିଦେଇଚି। ବର୍ଷା ହବ କି କଣ ବୋଧେ? ଉଁ କହି ହୋଉନି ସବୁ ତଥାପି ବିଲ ବାଡି କାମ ଚାଲିଚି। ମାନେ ଯେମିତିକା ତଳି ପଡୁଛି ସବୁ। ବିହନ ଗଜା କରିକି ତଳି ନେଇକ ପକେଇଛନ୍ତି ବିଲରେ। ପାଣିକି ବି ସବୁ ଅନେଇଛନ୍ତି ନା ହଁ ବର୍ଷା ଟିକେ ହେଲେ ଗଛ ଟିକେ ତ ଉଠିଯିବ କି ଆମେ ଚାଷ କରିବୁ। ଏ ଜଣା ପଡୁଛି ରଥଯାତ୍ରା ପରେ ପରେ ବୋଧେ ବର୍ଷା ହେଇଯିବ।
ଗରମ ବି ବହୁତ ଜୋରରେ ହଉଛି ନା? ଆଉ ଆପଣଙ୍କ ଆଡେ କଣ କେମିତି ରଜ ସବୁ ମନେଇଲେ?
ମୌସୁମୀ ବାୟୁ ପଳେଇ ଆ
ହଁ ରଜ ନାହିଁ ତ କହୁଥିଲେ ରଜ ପରେ ଯେ ଏ ମୌସୁମୀ ରଜ ବେଳକୁ ଆସିଲାଭାରି କିନ୍ତୁ ଲାଗୁନିଭମୌସୁମୀ ଆସିଲା ଭଳିଆ ବର୍ଷା
ବାହର ତାପରେ ଫଙ୍କସନ ହଉଥିଲା। ଆଉ ପିଠା ପଣା ମାନେ ପୋଡ ପିଠା ଆ ମଣ୍ଡା ପିଠା। ପିଠା ଚକୁଳି ପିଠା ସବୁପ୍ରକାର ବିଭିନ୍ନ ପ୍ରକାରର ପିଠା ସବୁ ଘରେ ବନା ହେଇଥିଲା ତାପରେ ଝିଅ ମାନ ତ ସବୁ ହଁ ନୂଆ ଡ୍ରେସ ତିନି ଦିନ ରଜରେ ନୂଆ ଡ୍ରେସ ପିନ୍ଧିକି ସବୁ ବୁଲିବେ। ଆଉ ଦୋଳି ଖେଳିବେ ପାନ ଖାଇବେ ଇ ଆଉ ତ ରଜ ମାସ ହବ ଆଉ କଣ।
ହଁ ଆମ ଆଡେ ବି ରଜ ମହୋତ୍ସବ ଟା ଭଲ ମହୋତ୍ସବଟା ହେଇଥିଲା। ସବୁ ଝିଅ ମାନେ ଆସିଥିଲେ ସାଙ୍ଗ ହେଇକି ମାନେ ଝିଅ ମାନେ ସବୁ ଡକେଇଥିଲେ ଯୋଉମାନେ ବାହାଘର ରହିଥିଲେ ତାଙ୍କ ମାନଙ୍କୁ ସମସ୍ତଙ୍କୁ ଡକେଇଥିଲେ ଛୋଟ ଆକାରରେ ଗୋଟେ ମହୋତ୍ସବ ବନେଇଥିଲେ ବହୁତ ବଢିଆ ଭାବରେ କରିଥିଲେ ଏଇଟାକୁ। କର୍ଷଣ କରିଥିଲେ ଯେମିତି କି ତିନି ଚାରିଟା ଦୋଳି ବି ପକେଇଥିଲେ ପିଠା ପଣା ତ ଯେମିତି ଆପଣ କହିଲେ ହଁ ପିଠା ପଣା ଆମର ବି ପିଠା ପଣା ହେଇଥିଲା ଆରିସା କାକରା ହେଇଥିଲା ସୁଜି ପିଠା ହେଇଥିଲା ତା ସହିତ ହେଇଥିଲା ଚାଉଳ କାକରା ହେଇଥିଲା ଚକୁଳି ପିଠା ଛୁଞ୍ଚି ପିଠା ଯୋଉ କୁହନ୍ତି ହେଇଥିଲା ଆଉ ତା ସହିତ ହେଇଥିଲା ବରା ପକୁଡି ପାମ୍ପଡ ଏମିତି ସବୁ ଝିଅ ବି ଆସିଥିଲେ। ମାନେ ଯୋଉମାନେ ବାହାଘର ହେଛନ୍ତି ସବୁ ଆମ ଘରକୁ ଆସିଥିଲେ ଆମେ ସବୁ ସାଙ୍ଗ ହେଇକି ଖାଇଥିଲୁ ତାପରେ ଆମେ ମହୋତ୍ସବ ବୁଲି ଯାଇଥିଲୁ ମହୋତ୍ସବ ରେ ବି ଯେ ଠି ବନ୍ଦୋବସ୍ତ କରିଥିଲେ ବଢିଆ ଭାବରେ କରିଥିଲେ। ଯେମିତିକି ଖାଇବା କରିଥିଲେ ମାନେ ସମସ୍ତେ ଗାଁରେ ବି ସମସ୍ତେ ଖାଇଛନ୍ତି। ଅରୁଆନ ଡାଲମା ଖଟା ପୋଟଳ କଷା କରିଥିଲେ। ଏଁ ତା ସହିତ ଆଇସ୍କ୍ରିମ ତା ସହିତ ବି ରଖିଥିଲେ ଗୁପଚୁପ୍ ରଖିଥିଲେ ଆଉ ଚାରି ପାଞ୍ଚ ଟି ଦୋଳି ପଡିଥିଲା ବେଶୀ ଦୋଳି ପଡିନି ପାଞ୍ଚ ଟି ଦୋଳି ପଡିଥିଲା ଯେ ଯେମିତି କିି ପଟାଦୋଳି ଆମର ନିଶୁଣି ଦୋଳି ଆମର ଆଉ ଗୋଟେ ହେଲା ଚକ୍ରି ଦୋଳି ଏମି ତିନି ଚାରୋଟି ଦୋଳି ପଡିଥିଲା ସେଠିବି ଆମର ମାନେ କଣ କହିଲ ଛୋଟ ଛୁଆ ସବୁ ଛୋଟ ଛୋଟ ଛୁଆ ମାନେ ଯୋଉ ଭାଗ ନେଇଥିଲେ କିଏ ନାଚରେ କିଏ ଗୀତ ଗାଇବ କିଏ ନାଚ କରିବ ତାପରେ କିଏ ଅଭିନୟ କରିପାରିବ ସେଇ ଭଳିଆ ସବୁ କରୁଥିଲେ ସବୁ ଛୋଟ ଛୋଟ ପିଲାମାନେ ବି ସବୁ କରିଥିଲେ ମଁ ପ୍ରାଇଜ ବି ତାଙ୍କୁ ଦେଇଥିଲେ ଆମେ ବି ଏଠି ରାତିରେ ଏଗାରଟା ଯାଏଁ ବସିକି ଦେଖ ଖିଲୁ ସମସ୍ତେ ଯାଇକି ଦେଖିଲୁ ଆସିଲୁ ବହୁତ ଖୁସି ଲାଗିଲା ରଜ ଟା ଏଥର ପୁରା ଯାଇଚି କିନ୍ତୁ ଫାଷ୍ଟ ଦିନ ଟା ବହୁତ କଷ୍ଟ ହେଲା ଫାଷ୍ଟ ରଜ ଦିନ ଅଁ ତା ଆଗ ଦିନ ବର୍ଷା ହେଇଯାଇଥିଲା ଲାଇନ ନଥିଲା ଆମର ପାଣି ବି ଟାଙ୍କିରୁ ସରିଯାଇଥିଲା କରେଣ୍ଟ ଲାଇନ ଥିଲା ସିନା ଆମେ ପାଣି ଉଠେବୁ ପାଣି ନଥିଲା ବନ୍ଧୁବାନ୍ଧବ ବି ଟିକେ ଘରେ ଥିଲେ ତେଣୁକରି ବହୁତ କଷ୍ଟ ହେଲା। ଏପଟେ ବନ୍ଧୁବାନ୍ଧବ ପାଇଁ ରୋଷେଇ କର ତାପରେ ପିଠା ପଣା କର ତାପରେ ଛୁଆ ଆସିଛନ୍ତି ତାଙ୍କ ଦାୟ ତ୍ବ ନିଅ ମାନେ ସେଥିରେ ନହନ୍ତ ବି ଦି ଜଣ ଆସିଥିଲେ ଭାଣୀଜୀ ଦି ତିନି ଜଣ ଆସିଥିଲେ। ମେ ଏଇ ଏଇଥର ଯୋଉ ଫାଷ୍ଟ୍ ଦିନ ଟା ବହୁତ କଷ୍ଟ ଯାଇକି ତାପରେ ତା ଖୁସିରେ। ରେ ପଳେଇଛି କିଛି ଏନ୍ଜୟ କରିଛି। ଆଉ ଆପଣଙ୍କ ଆଡ଼େ କଣ କେମିତି ହାଲୋ। ହଁ ଆପଣଙ୍କ ଆଡେ କଣ କେମିତି ରଥଯାତ୍ରା କେମିତି ପାଳନ କରୁଛନ୍ତି।
ହାଲୋ।
ହଁ ହାଲୋ। ଆପଣଙ୍କ ଆଡ଼େ ରଥଯାତ୍ରା ରଥଯାତ୍ରା କେମିତି ପାଳନ କରୁଛନ୍ତି।
ରଥଯାତ୍ରା ତ ଆମର ଏଇଠେ ବହୁତ ସବୁ ଦୂର ଦୂର ଜାଗାରୁ ସବୁ ଲୋକ ଆସ ରଥଯାତ୍ରା ରଥ ଟାଣିବା ପାଇଁ ତାପରେ ଆମର ଯେମିତି ପୁରୀରେ ତ ବହୁତ ଭିଡ ହୁଏ ରଥଯାତ୍ରା ହଉ ଆପଣ ପୁରୀ ଯାଇଛନ୍ତି
ହଁ ପୁରୀ ସେମିତି ରଥଯାତ୍ରରେ ମୁଁ ଯାଇନୁ କିନ୍ତୁ ଅଲଗା ଦିନେ ଯାଇଛିୁ ରଥଯାତ୍ର ସେଥିରେ କଣ କୁହନ୍ତି ବହୁତ ଭିଡ ହୁଏ ଲକ୍ଷ ଲକ୍ଷ ମାନେ ସବୁ ଲୋକ ଆସନ୍ତି ସେଇଥିପାଇଁ ଆମେ ଯାଇନୁ ହୁଁ ସେଥିଲାଗି ଏଥର କରିଥିଲେ କଥା ହେଇଥିଲୁ ଆଗୁଆ ଯେ ନାାଇ ଏ ରଥଯାତ୍ରା ବେଳକୁ ଯିବୁ ସେଠିକି ମହାପ୍ରଭୁଙ୍କର ଦର୍ଶନ ମାନେ ରଥଯାତ୍ରା ଏମିତି କେବେ ଦେଖିନୁ ତାପରେ ଯୁ ତାପରେ ଆମେ ଏତେ ଏତେ ବାଟରେ ସବୁବେଳେ ଯାଇପାରୁନୁ ନା ସବୁ ଟାଇମ ରେ ଯେତେବେଳେ ଯିବୁ ଚେଷ୍ଟା ବାହାରୁଛି ଯିବା ପାଇଁ ସେତେବେଳେ ଭଗବାନଙ୍କ ଡୋର ଲାଗୁନି ଏବେ ଭାବିଥିଲୁ ରଥଯାତ୍ରା ବେଳକୁ ଯିବା ପାଇଁ ସମସ୍ତେ ଗଲେ ନାହିଁ ବହୁତ ଭିଡ ହେଇଥିବ ତମ କୋଉ ସବୁବେଳେ ଯାଉଛ ଠାକୁରଙ୍କ ଦର୍ଶନ କରିପାରିବ ମହାପ୍ରଭୁଙ୍କର ବର ଅଲଗା ଟାଇମ ରେ ଯିବ ମହାପ୍ରଭୁଙ୍କ ଦର୍ଶନ କରିବ ସେଠି ବୁଲିକି ଆସିବ ସେଇଥିପାଇଁ ପ୍ଲାନ୍ ଟା କ୍ୟାନସଲ ହେଇଯାଇଛି ଦେଖିବା ମଝିରେ କେତେବେଳେ ଯିବ ଆପଣ ଯିବେ ବୋଧେ ହେବେ
ହୁଁ
କହିଲେ ଆପଣ ଏଇ ରଥଯାତ୍ରା ବେଳକୁ ଯିବେ କି
ଯିବାରେ ତ ଅଛି ହେଲେ ବହୁତ୍ ଭିଡ଼ ହଉଛି ନା ଠାକୁରଙ୍କ ଡୋରି ଲାଗିଲେ ନିଶ୍ଚିତ ଯିବୁ ଆଉ ଶନ୍ତି ସେଇତ ତ ଭାବି ବି ଦେଲେ ଆମେ ଯାଇପାରିବାନି ନା ତାଙ୍କ ଯେ ପର୍ଯ୍ୟନ୍ତ ଡୋରି ନ ଲାଗିଛି ହଜାର ଚେଷ୍ଟା କଲେ ବି ଆମେ ଯାଇପାରିବାନି ଏଥରକ ବହୁତ ଭିଡ଼ ହୁଏ ରଥଯାତ୍ରା ରଥ ଟାଣିବାକୁ ବହୁତ ଇଚ୍ଛା ହୁଏ ହେଲେ ଏତେ ଭିଡ଼ ରେ ସେ
ନାଇଁ ଟାଣିବାକୁ ତ ରତରେ ଟାଣିବାକୁ ସମସ୍ତେ ଚାହାନ୍ତି ନାହିଁ ଆମେ ଟିକେ ରଥ ଦୌଡ଼ି ଧରି ପକାଇବୁ ଟଣି ଫୁଟିକି ବାଟ ସେମିତି ଆମର ବି ନର୍ମାଲି ଗାଁରେ ହେଉଛି ଛୋଟ ଆକାରର ରଥଯାତ୍ରା ହେଉଛନ୍ତି ଏବେ ଆମର ରଥ ତିଆରି ହଉଛନ୍ତି ହଉଛି ଏତିକି ମାନେ ପୁରୀରେ ଆମେ ମହାପ୍ରଭୁଙ୍କୁ ଏତିକି ଗଲେ ଆମେ ବୋଧେ ଛୁଇଁ ପାର ବୁନି କିନ୍ତୁ ଆମ ଗାଁରେ ଯୋଉ ହଉଛି ରଥଯାତ୍ରା ଆମେ ଟିକେ ଭଗବାନଙ୍କର ମାନେ ମହାପ୍ରଭୁଙ୍କର ଦୌଡ଼ି ଲାଗୁଛି ଆମେ ଟିକେ ଟାଣି ପାରୁ ପାରୁଛୁ ଗାଁ ରେ ରହିକି ମାନେ ସେଠି ବି ମାଉସୀ ମା ଘରେ ରହୁଛନ୍ତି ଆସିିକି ଛଅ ସାତ ଦିନ ପାଖାପାଖି ରହୁଛନ୍ତି ସାତ ଦିନ ମାନେ ଏକଟ ଏକଟ ଦି ଦିନ ପଳାଉଛି ସେଠି ରହୁଛୁ ମାନେ ଆ ସେଠି ଖାଇବା ପାଞ୍ଚ ଛଅ ଦିନ ଯା ପୁରା ଭରିପୂର୍ଣ୍ଣ ଖାଇବା ହୁଏ ସମସ୍ତେ ମହାପ୍ରସାଦ ଖାଇବା ପାଇଁ ସବୁ ଯାଆନ୍ତୁ ଆମେ ବି ଯାଉ ମାନେ ସେମିତି ନହିଁ ଆମେ ଲାଷ୍ଟ ଦିନ ଯାଉ କିମ୍ବା ନହେଲେ ଫାଷ୍ଟ ଦିନ ଯାଉତି ଖାଇକି ଆସୁ ସବୁବେଳେ ଯାଉନା କାରଣ ବୋହୁ ଆମେ ନା ପୁଅ ତାଙ୍କ ତା ବାବା ତା ଜେଜେବାପା ସବୁ ଯାଆନ୍ତି ଆମ ଲାଗି ବି ଧରିକି ଆସନ୍ତି ସେଠୁ ଯୋଉଦିନ ଧରିକି ଆସିବେ ଖାଇବି ନହେଲେ ନାହିଁ କୋଉଦିନ ଡାଲମା ହେଇଥିବ କେଉଦିନ ଅରୁଆନ୍ନ ଡାଲମା ଖଟା ହେଇଥିବ କୋଉଦିନ ଅରୁଆନ ଡାଲମା ଖଟା ତା ସହିତ କିର ହେଇଥାଏ କୋଉଦିନ ତା ସହିତ ଶାଗ ଭଜା ବି ହେଇଥାଏ ପୋଟଳ ବି ହେଇଥାଏ ମାନେ ଏମିତି ଅଲଗା ଅଲଗା ଟାଇପ ରେ ହୁଏ କିନ୍ତୁ ଆରୁଆରନ ଡାଲମା ଖଟା ଟା କୁମ୍ପଲସରି ପୁରା ଛ ସାତ ଦିନ ଯାନଙ୍କେ ହବ। ଆ ଆମ ଗାଁକୁ ଆସନ୍ତୁ ଦେଖିବେ କେମିତି ତଥାପି ଯଦି ଇଚ୍ଛା ଅଛି ନାହିଁ ଦଉଡି ଧରିକି ଟାଣିବ ଆମ ଗାଁକୁ ଆସନ୍ତୁ ସେ ମଉକା ବି ଆପଣଙ୍କୁ ମିଳିଯିବ।
ନିଶ୍ଚିତ।
ହୁଁ ଆମ ଆଡେ ଆସନ୍ତୁ ଆମ ହୁଁ ସେତେବେଳକୁ। ବର୍ଷା ହବାରେ ଯଦି ଥିବ ବି ଭଗବାନ ଯଦି ବର୍ଷା କରଇଥିବେ ଠିକ ଚାଷୀ ମାନଙ୍କୁ ବି ବର୍ଷାଟା ଖୋଜୁଛନ୍ତି ଚାଷୀମାନେ ନାହିଁ ବର୍ଷା ଟିକେ ଭଗବାନ ଙ୍କୁ ଡାକୁଚୁ ନାଇ ଶ୍ରି ଜଗନ୍ନାଥ। ନାଇଁ ପ୍ରଭୁ ବର୍ଷା ଟିକେ ହଉ ଟିକେ ମାନେ। ବର୍ଷା ହେଲେ ବି ଚାଷୀଙ୍କ ପାଇଁ ଭଲ ଛୁଆ ମାନଙ୍କ ପାଇଁ ବି ଭଲ ନାହିଁ। ଏଁ-ହେଁ-ହେଁ ଛୁଆମାନୋନ ସ୍କୁଲ ଯାଉଛନ୍ତି ଖରା ହଉଛି ଗରମ ହଉଛି ଯେଉ ଭଳିଆ ଛୁଆମାନେ। ପୁରା ପାଗଳ ହେଇଗଲେଣି। ପାଗଲା ହେଇଗଲେଣି ଏଇନା ବି ଦେଖ ସବୁ ଛୁଆଙ୍କର ଦେହ ପା ଖରାପ ଅଛି। ରହୁଛି ଯେମିତି ସିଜନ ଚେଞ୍ଜ ହଉଛି। ସେମିତି ଛୁଆ ମାନେ ଆମ ଗାଁ ରେ ପ୍ରାୟତଃ ଆମ ଗାଁରେ ନୁହଁ ଆମ ଘରୁ ତିନି ଜଣ ଜରରେ। ପଡିଲେଣି ଦେହ ଖରାପ ହେଲାଣି ଯେମିତିଆ। ମୁଣ୍ଡ ବିନ୍ଧା ହଉଛି ଜର ହଉଛିି ତା ସହିତ କାଶ ବାହାରୁଛି ବିନ ବିନ୍ଧା ଘୋଳା ବିନ୍ଧା ଏମିତି ହଉଛି ସେ ଛୁଆ କୁହନା ଆମ ଛୁଆ ଦି ଜଣା ରହୁଛନ୍ତି ବାହାରେ। ତେଣୁକରି ସେଠି କିଏ ଅଛି? ଫୋନ କରିଦେଉ ଛନ୍ତି ମମି ଦେହ ଭଲ ଲାଗୁନି ଦେହ ହାତ ବିନ୍ଧା ଗୋଳା ବିନ୍ଧା ଚାଲିଛି। ଜର ହଉଛି ପାଟିକି କିଛି ଭଲ ଲାଗୁନି। ଏମିତି କହୁଛନ୍ତି ସ ସାରଙ୍କ କତିକି ଫୋନ ଆସେ ସାରେ ପୁଅ ଦେହ ଖରାପ। ମେଡିସିନ ଟେ ଦେଇଦେଲେ କିମ୍ୱା ନହେଲେ ଯଦି ନ କମିଲା ନେଇ ମେଡିକାଲ ରେ ଏଠି ସାନ ପୁଅ ବି ଅଛି ତା ଦେହ ବି ଖରାପ ଥିଲା ତାକୁ ବା ମା ମାନେ ନେ ଯେମତି ଭାଇରାଲ ଫେବର ଜର ଗୋଟେ ଚାଲିଛି। ସେମିତି ଯ ରହୁଚି ଛୋଟ ଛୋଟ ଛୁଆ ମାନେ କଣ ଦେଖିକି ଦାୟିତ୍ୱ ରେ ଯଦି ନ ରଖିବ ବି ସେମାନଙ୍କର ଅଧିକ ଆକାରରେ ଝାଡା ବାନ୍ତି ଏଇଭଳିଆ ହଉଚି ଆଉ ତମ ଗାଁ ଆଡେ କଣ ଆଉ ସବୁ ରଜରେ କରିଚ?
ରଜରେ ମୁଁ ଯାଇଥିଲି ଗୋଟେ ବନ୍ଧୁ ଘର ବୁଲିବା ପାଇଁ। ତାପରେ ଫାଷ୍ଟ ରଜ ଟା ତ ବର୍ଷାରେ ପଳେଇିଲା। ସେକେଣ୍ଡ ଥାର୍ଡ ରେ ଟିକେ ବୁଲାବୁଲି ହେଇଚି ଆଉ ନହେଲେ ଏଥରକୁ ରଜ ବହୁତ ଭଲରେ କଟିଚି। ହେଲେ ଟିକେ ବର୍ଷା ତ ପାଇଁ କାଳ ବୈଶାଖୀ ପାଇଁ ଟିକେ ରଜ ଟା ଟିକ ଇଏ ହେଇଗଲା ଆଉ। ଆଉ ଯୋଉ ଦି ଦିନି କରନି ଆଉ ତାପରେ ଲାଷ୍ଟ ରଜ ତ ଆମର ଅଁ ରାଜବାସୀ ତ ଆମର ଯୋଉ ବସୁମତୀ ସ୍ନାନ ହୁଅନ୍ତି। ତା ପରେ ପରେ ତ ବର୍ଷା ଷ୍ଟାର୍ଟ ହେଇଯାଏ ହେଲେ ଏଥରକ ଏ ପର୍ଯ୍ୟନ୍ତ ମୌସୁମୀବାୟୁ ଆସେନି କଣ ବର୍ଷା ବି ଏତେ ହଉନି। ଏବେ ତ ପା ପାଗ ଟା କାଉଁଳିଆ କରି ସେମିତି ରଖିଚି ହେଲେ ବର୍ଷା ଫଷା କିଛି ନାହିଁ। ଏଥର କ ପ୍ରବଳ ଖରା ହେଇଚି। କିଏ ନା ବର୍ଷା ଟା ଟିକେ ହେଇଗଲେ ତାପରେ ଉଁ ଚାଷ ଜମିଗୁରା ପୁରା ସେମିତି ହେଇକି ରହିଚି ଖାଲି ଖାଁ ଖାଁ ହେଇକି ରହିଚି ଉଁ ବର୍ଷା ଟିକେ ହେଇଗଲେ ଚାଷୀ ମାନେ ଟିକେ ଖୁସି ହେବେ କି ଭଲ ଫସଲ ହବ ଏ ବର୍ଷ।
ନାଇଁ ନିଶ୍ଚିତ ଏଇ ବର୍ଷ ଯୋଉ ଭଳିଆ ମାନେ ସବୁ ବର୍ଷାକୁ ଅନେଇଚନ୍ତି ନାଇଁ ବର୍ଷା ଟିକେ ହବ। ଆମେ ଚାଷ କରିବୁ କି କଣ ମାନେ ଗଲା ବର୍ଷ ଏତେ ବଳକୁ ବର୍ଷା ହେଇସାରିଲାଣି। ଗଲା ବର୍ଷ ବର୍ଷା ହେଇସାରିଲାଣିି ଏ ବର୍ଷ ଆଜି ପର୍ଯ୍ୟନ୍ତ ବି ବର୍ଷା ନାହିଁ କିଛି ନାହିଁ। ଖାଲି ଖରା ଏମିତି ହୋଉଚି ଯେ ମାନେ ଘରୁ ବି ବାହାର କରିଦଉନି ମଣିଷକୁ ଘରେ ଭିତରେ ପଶିକି ରହିବା ଆଉ ଡର ମାଡୁଚି ବାହାରକୁ ଯିବା ପାଇଁ ପା। ଖରା ଏମିତି ହଉଚି ଝାଳ କାହାର କଣ ମାନେ କେତେବେଳେ ସଂଷ୍ଟ୍ରୋକ ବି ହେଇଯିବ ଯୋଉ ଭଳିଆ ଖରା ହଉଚି। ଏମିତି ଖରା ହଉଚି କୋଉଠି ଗ ଗଛ ପତ୍ର ଟେ ବି ଲଗେଇ ହଉନି। ଗଛଟା ତ ଲଗେଇଲେ ସେ ତାତିକି ମରିଯାଉ ଯେ ଲଗେଇବୁ କଣ ଗଛ ବର୍ଷା ନାହିଁ। ତଳ ତାତି କି ଉପର ତାତି ଲଗେଇଲେ ସେ ବଞ୍ଚିବ? ହଉ ଆପଣ ଚେଷ୍ଟା କରିବେ କେତେବେଳେ ଆର ବର୍ଷ ରଜକୁ ଆସିବା ପାଇଁ। ଆମେ ଆପଣଙ୍କ ଅପେକ୍ଷ କଲୁ ରହୁଚି ଆଜ୍ଞା। ଆଜ୍ଞା ଆଜ୍ଞା ବୋହୁତ ଧନ୍ୟବାଦ ହୋଉ।